ହଁ।
ଆଉ ମୁଁ ନୟାଗଡ କଲେଜରେ ମାନେ ପଢିବି ଫାଷ୍ଟିଅର୍ ଏବେ, ମାନେ କୋଉ ସବଜେକ୍ଟ। କଣ କେମିତି ନେଲେ ଠିକ୍ ହବ ଟିକେ କହିଲୁ?
ଆଉ ତୋର କେତେ ମାର୍କ ଥିଲା ତୋର ପ୍ଲସ ଟୁ ରେ?
ପ୍ଲସ ଟୁ ରେ ଚାରିଶହ ଚାରି ଥିଲା।
ଚାରିଶହ ଚାରି ମାନେ କଣ ପଢିବୁ ତୁ?
ଭାବୁଚି ସେଇ ଆର୍ଟ୍ସ ପଢିକି ସେମିତି ଯୋଉ ଆମର।
ଓ ତାହେଲେ, ଆର୍ଟ୍ସ ଆର୍ଟ୍ସ। ଆର୍ଟ୍ସ ରେ ମାନେ କୋଉ ଅନର୍ଶ ନବୁ ବୋଲି ଭାବୁଚୁ ତୁ?
ନା ସେଇରା କିଛି ଜାଣିନି ମୁଁ କଣ କେମିତି, ମାନେ ବୁଝେଇ ଦେ ଟିକେ।
ନାଇଁ ନାଇଁ, ତୋର ମାନେ କୋଉ ଅନର୍ଷ ନବା ପାଇଁ ତୋ ଟେ ଇଚ୍ଛା ଥିବ ନା।
ଯାହେଲେ କୋନ ନବୁ ତାହେଲେ ଦେଖେ। ହୁଁ, ଟିକେ ଦେ ଚରିଶହ ଚାରି ହେଲେ ତ। ଏଇଟା ଅଧିକ ନଉଚି। କାରଣ ଯେଦି ଚାରିଶହ ଚାରି ହେଲେ। ଉଁ, ହିଷ୍ଟ୍ରି ଗୋଟେ ରହିବ ଭଲ।
ହଁ।
କାରଣ ଆଉ ଆଉ ସବଜେକ୍ଟ ମିଳିବନି ପଲିଟିକାଲ ସାଇନ୍ସ କି ଇକୋନୋମିକ୍ସ।
ସେଇଟା କେତେ କଣ ମାର୍କ ଅଧିକ ଦରକାର?
ଏ ହଁ, ସେଟା ଦେଖ ଆମ ସେ ନଉଥିଲା କେତେ କହିଲୁ ଚାରିଶହ। ଅ ଲାଷ୍ଟ ଯାଇଥିଲା ମସିକି। ଚରିଶହ। ଓ କେତେ କୋଡ଼ିଏ ନା କେତେ କ ଯାଇଥିଲା। ଆଉ ପଲିଟିକାଲ ସାଇନ୍ସ ଯାଇଥିଲା ସବୁଠୁ କମ ଯାଇଥିଲା ଚାରିଶହ ଅଠେଇଶି।
ତୁ କଣ ନେଇଥିଲୁ?
ମୁଁ ନେଇଥିଲି ହିଷ୍ଟ୍ରି ନେଇଥିଲି।
ହିଷ୍ଟ୍ରି ମାନେ ସହଜ ଭଲ ହଉଚି ଟି?
ହଁ କାରଣ ଦେଖେ। ଯଦି ତୁ ଏବେ ପଲିଟିକାଲ୍ ସାଇନ୍ସ ନ-ନବୁ ଯଦି ମାନେ ବସି ବସି ପୁରା ମୁଁ ଏ ମନ କିଛି ରହିବନି ମାନେ ଖାଲି ଉଁ, ଆମର ଆଟିକିଲେ ବସିବୁ ନା।
ଓ ହଁ।
ଅ, ଆଉ ଇକୋନୋମି ନେଲେ ସେଇ ବି ସେମିତି ଏ ପିଲା କହୁଛନ୍ତି କଷ୍ଟ ଟିକେ ରହୁଛି।
ତାହେଲେ ହିଷ୍ଟ୍ରି ନେଇଯିବି ଆଉ।
କାରଣ ତୋର ଆଗକୁ କଣ କରିବାର ଇଚ୍ଛା ତୋର?
ଅଛି ଡିଫେନ୍ସ ଲାଇନ ମୋର ଯିବାକୁ।
ସେ ଆମର ଏୟାର ଫୋର୍ସ ହଏକି ନେଭି କି ଆମର ଯାହା ଆରଏଫରେ ଆଉ।
ଓ ହୋ।
ହଁ ତାହେଲେ କଣ କହିଲୁ ସ୍କୁଲ୍ ସବଜେକ୍ଟ ନବାକୁ ପଡିବ। କଣ କଣ କହିଲୁ? ଆମର ତୁ ଏବେ ଜାଣିଛୁ କଣ ନିୟମ ହେଇଛି ମାନେ କହିଲୁ ଇଲେ ଟିବି ଏ ତୁ ଆମ ସେ କଣ ଆମେ ଯଦି ଇଲେକ୍ଟିଭ୍ ଟା ଆମେ କଲେଜ୍ ରେ ନଉଥିଲୁ। କିନ୍ତ ଇଲେକ୍ଟିଭ୍ ମାନେ ଅପସନାଲ୍ ସବଜେକ୍ଟ ତୋମ ଦିଟା ରହିବ।
ଓହୋ।
ତୋମର ତ ଫାର୍ଷ୍ଟ ଫାର୍ଷ୍ଟ ସେମିଷ୍ଟାର ତୋମର ଚାଟା ଏକ୍ସାମ୍ ହବ। ତୋର ଚାଟା ବିଷୟରୁ।
ହଁ, ହଁ, ହଁ।
ଗୋଟେ ରହିବ ପେ-ଉଁ, କୋର ପେପର୍ ୱାନ୍। ତାପରେ ରହିବ ଗୋଟେ ଆମର ଅ, ପେପର୍ ଟୁ ଦିଟା।
ଓ ହଁ ମାନେ ଏକ୍ଜାମ୍ ଟା କେତେ ଦିନି ଗ୍ୟାପ୍ ର ହବ?
ଏ ଗ୍ୟାପ୍ ରୁହିବ ଏଇ ତିନି ତିନ ଦିନ ଲାଗେ ତିନ ଚାରି ଦିନ ଲାଗେ। ଦେଖ ଫାଷ୍ଟ ପେପର୍ ଟୁ ପେପର୍ ୱାନ୍ ପେପର୍ ଟୁ।
ହଁ।
ତାପରେ ଗୋଟେ ରହିବ କମ୍ପଲସରୀ ସବଜେକ୍ଟ ରହିବ ଆମର କଣ? ଏ ଉଁ, ଏ ସାଇନ୍ସ ଗୋଟେ ରହିବ ଆମର କୋଉଟା କହିଲ ଏନଭରମେଣ୍ଟାଲ୍ ସାଇନ୍ସି। ପରିବେଶ ଉପରେ।
ଓ, ଓହୋ ପରିବେଶ ଉପରେ ତାହେଲେ ଚଳିବ।
ଅଁ, ହଁ ତାପରେ ରହିବା ଆଉ ଗୋଟେ କଣ କହିଲୁ ଆଉ ଗୋଟେ ରହିବ ଆମର କ ଇଲେକ୍ଟ୍ର ସବଜେକ୍ଟ ତୁ ଯାହା ନବୁ ଆଉ, କାରଣ ଉଁ, ତୋର ଯେହେତୁ ତୁ କହୁଛୁ ଏଇ ମାନେ ଡିଫେନ୍ସ ଲାଇନି ଯିବୁ ବୋଲି। ତାହେଲେ ତୁ ନେ ଆମରି ଇଲେକ୍ଟ୍ରି ହିଷ୍ଟି ନେଲୁ ବୋଲେ ହିଷ୍ ଟା ରହିଗଲା ତୋର। ଅନର୍ସ।
ଉଁ,
ତାହେଲେ ତୁ ଆମର ଅ, ନେଇ ଯାହା ହଉଛି ଓଡିଆ ଟା ନବୁନି।
ଓଡ଼ିଆ ନେବିନି?
ନା ମୁଁ ଓଡ଼ିଆ ନେଇ ବେକାର ହେଇଥିଲା ଓଡ଼ିଆ ନବୁନି। ଓ ତାହେଲେ ହେଇଯିବ ଆମର ଅ, ପଲିଟିକାଲ ସାଇନ୍ସ କୁ ନେଇଯିବୁ କଣ ଇକୋନୋମିକ୍ସ ନେଇଯିବୁ।
ଇକୋନୋମିସ୍ ହଉ ତାହେଲେ ଆମର ତ ଅଁ,
ହଁ ଯୋଉଟା ଫାଷ୍ଟ ସେମିଷ୍ଟାର ପାଇଁ ନେଇ ନେଇଯିବୁ ପଲିଟିକାଲ ସାଇନ୍ସ ଆଉ ସେକଣ୍ଡ ସେମିଷ୍ଟାର ବି ନେଇଯିବୁ ଇକୋନୋମିସ୍ ଆଉ।
ହଉ ତାହେଲେ ଏମତି ତାହେଲେ ହେଲେ ଠିକ୍ ଅଛି। ଆଚ୍ଛା ଯୋଉ ଆମର କଲେଜରେ ଭଲ ପଢ଼ାପଢ଼ି ହେଉଛି ଟିଆମ ନୟାଗଡ଼ କଲେଜରେ?
ହଁ ଭଲ ପଢ଼ାପଢ଼ି ହଉଛି ନା।
ଆଉ ତାହାଲେ ମାନେ କଲେଜ କୋଚିଂ ତା ସହ ନେବି ନା କୋଚିଂ ଦରକାର ନାହିଁ?
ନା ନାବ ଆର୍ଟସ୍ ପ୍ଲସ ଥ୍ରୀ କଣ କୋଚିଂ ନବ କିଛି ନାଇଁ ତା ବଦଳିଆ ତୁ କୋଉ ଏଇ ଡିଫେନ୍ସ ଲାଇନ ପାଇଁ ବାହାରେ ରହିକି କୋଉଠି ପଢ଼ାପଢ଼ି କଲେ ବି ଏକାଡେମୀରେ ହେରିକା ରେ ବଢ଼ିଆ।
ଆମ ଡିଫେନ୍ସ ଲାଇନ ପାଇଁ ନୟାଗଡ଼ରେ ଅଛି ନା?
ହଁ ଅଛି ନା।
ହଁ ସେଇଟା ଯୋଉ ଆମର ଆଶ୍ଚର୍ଯ୍ୟ ଟିପିନାମ ଯୋଉ ଗୋଟେ।
ହୁଁ ଢେର ଅଛି।
ଆଚ୍ଛା ମାନେ ଯୋଉ ଆମର ହଁ ଏଇ ଡିଫେନ୍ସ ଲାଇନରେ ଯାହା ପଢ଼ିବ ଯୋଉ ନାଭି ଏୟାରଫୋର୍ସ ଇଏରେ ସେଇୟା ଆସୁଛି। ସବୁ ନା ଅଲଗା ଅଲଗାର ସବୁ ଅଛି
ଦେଖେ ତୁ ଯଦି ତୁ ଅଗ୍ନିବିର ଯିବାକୁ ଚାହୁଁଛୁ ଅଗ୍ନିବିର ଯିବାକୁ ଚାହୁଁଛୁ ଯଦି ତାହେଲେ ତୋ ହାତରେ ଗୋଟେ ଅପରଚ୍ୟୁନିଟି ଅଛି ତୋର କାରଣ ଟେନ୍ଥ ରେ କେତେ ମାର୍କ ଥିଲା?
ଚାରିଶହ ଚାରି।
ଚାରିଶହ ଚାରି ହଁ ଚାରିଶହ ହଜାର କହ ଦେ ମୋର କାରଣ ତେନ୍ଥରେ ଗୋଟେଏ ସବଜେକ୍ଟରେ ମାର୍କ ନଥିଲା ବୋଲି ନହେଲେ ମୁଁ ମୋର ଚାକିରି ହେଇସାରନ୍ତାଣି ମୁଁ କ କଣ କହିଲି ମୋର ଏନ୍ ସି ସି ଗୋଟେ ଅଛି ନା
ତୋର କୋଉ ଠିରେ ମାର୍କ ନ ଥିଲା କି ତେନ୍ଥରେ?
ମୋର ଏଇ ସାଇନ୍ସ ରେ ନଥିଲା ଜେନେରାଲ ସାଇନ୍ସ।
କେତେ ଥିଲା?
ମୋର ଥିଲା ମୁଣ୍ଡ ତିରିଶ ଥିଲା।
ହଁ
ଯଦି ସେଇଟାରେ ଯଦି ଆଉ ଦି ମାର୍କ ଥାନ୍ତା ବେଳେ ତାହେଲେ ଜବ ହେଇଯାଇଥାନ୍ତା। କାରଣ ଏ ଆମର ଯୋଉ ଏନ୍ ସି ସି ସାଠିଫିକେଟ୍ ନୁହଁ କି
ହୁଁ।
କିନ୍ତୁ ଦିଟା ସାଠିଫିକେଟ ମିଳୁଛି ଏଇ ପ୍ଲସ ଥ୍ରି ତିନିର ଗୋଟେ ବି ସାଠିଫିକେଟ ସି ସାଠିଫିକେଟ।
ଆଚ୍ଛା।
ମାନେ ସେରାବି ବି ମାନେ ସିସିଟିଭି ଅଣ୍ଡରରେ ଏକ୍ଜାମ ଦେଇକି ପାସ୍ କରିବୁ ପୁରୀରେ।
ଓହୋ।
ମୋର ସି ସାର୍ଟିଫିକେଟ ଅଛି କାରଣ ସି ସାର୍ଟିଫିକେଟ ଥିଲେ ଆଉ ତୁ ଆମର ଆର୍ମିରେ ତୁ କଣ କହିଲୁ ଆଉ ଏକ୍ଜାମ ଦବାକୁ ପଡ଼ିବନି ସେଇଠି ଆଉ
ଏମିତି?
ହଁ ପୁରା ଏକ୍ଜାମ ପୁରା ରିଟିନ୍ ଭିତର କ୍ୱାଲିଫାଇ ପୁରା ଖାଲି ଯାହାର ରନିଙ୍ଗ କି ମେଡ଼ିକାଲ୍।
ଆଉ ଯୋଉ ଅଗ୍ନିଶମ ବାହିନୀ କଣ କହୁଥିଲୁ ସେଇଟା କେମିତି?
କୋଉଟା?
ଅଗ୍ନିଶମ ବାହିନୀ କଣ ବୋଲି କହୁଥିଲୁ। ହଁ ହଁ।
ହଁ ସେଇଟା ସେଇଟା ତ ଆଉ ସେଇଟା ମାନେ ରିଟିନ୍ ସେଇଟାରେ ଆଉ
ସେଇଟାରେ କଣ କେମିତି ଏକ୍ଜାମ?
ଏକ୍ସାମ ମାନେ ସେଇଟାରେ ଆମର ରହିବ କଣ ଅ ଫାଷ୍ଟ ଆମର ରିଜନିଙ୍ଗ ମ୍ୟାଥ ଆଉ ଜେନେରାଲ ଷ୍ଟଡି ଆଉ ଗୋଟେ ଆମର ଜ-ଜ-ଜିକେଟା ଆର ଗୋଟେ ଇଂଲିଶ୍ ଆଇଦର ଇଂଲିଶ୍ ନ ହେଲେ ହିନ୍ଦୀ ଯୋଉଟା ଚୁଜ୍ କରିବ ଆଉ। ବାକି ସେଇଟାରେ ସେଇଟାରେ କଣ କି ପଚାଶ ମାର୍କ ହଉଛି।
ହଁ
ପଚାଶ ମାର୍କ ହଉଚି, ଆଉ ତୁ ଡବଲ୍ ମାର୍କ ସେଇଟା ଆଉ। ଟୋଟାଲ୍ ଶହେ ମାର୍କ ହେଲେ ପଚାଶ ମାର୍କ କୋଶ୍ଚିନ୍ ଆସୁଛି। ଗୋଟେ କୋଶ୍ଚିନ୍ କି ଡବଲ ମାର୍କ ଆଉ।
ହଁ
ହ୍ୟାଲୋ।
ତୁ ମାନେ ତୁ ଏବେ କଣ ନେଇଚୁ ପଢୁଥିଲୁ ଆମେ ନୟାଗଡରେ କଣ କଣ କଣ ପଢୁଥିଲୁ କଣ କୋଉ ସବ୍ଜେକ୍ଟ୍
ଆଉ ମୁଁ ହିଷ୍ଟ୍ରି ନେଇଥିଲି।
ଲାଇନ୍ କେମିତି କଣ କରଛ? ହେଲା
ହଁ କାରଣ ଏମ୍ ଏୟା ଏନସି ଟା ତ ନବ ନା ଟିକେ ହଁ ପଢାପଢି ଟିକେ ଅସୁବିଧା ଟିକେ ହବ। ଅସୁବିଧା ମାନେ କଣ ଅସୁବିଧା ଏମତି କିଛି ପ୍ଲସ୍ ଥ୍ରୀ ନାହିଁ। ତୁ ପ୍ଲସ୍ ଦେ ପ୍ଲସ୍ ତର ଯଦି ଟାର୍ଗେଟ ଯଦି ପିଜି ଫିଜି କରିବାକୁ ଇଚ୍ଛା ହଲେ, ତା ହେଲେ ତୁ ଟି କେ ଧ୍ୟାନ ଦବାକୁ ପଡିବ ଏଥିରେ ଆଉ।
ଓ ମାନେ ପାଠ ପଢା ଏଇକ୍ଷିଣା ଦେବାକୁ ପଡିବ।
ହଁ ଆଉ ଯଦ ଟିକେ ମାନେ ଯଦି କହିବୁ ଡିଫେନ୍ସ୍ ଲାଇନ୍ ଯିବୁ ହେଲେ ଆଉ ତୋର ଯେତେ ମାର୍କ ରହିଲେ ବି ଚଳିବ।
କିଛି ଅସୁବିଧା ନାହିଁ। ଖାଲି ଏନ୍ସି ସାର୍ଟିଫିକେଟ୍ ଥିବାଟା ଦର୍କାର।
ଟିକେ ହଁ ହଁ ଦେଖେ। ମୋର ମୋ-ମୋର ଥିଲା କେତେ କହିଲୁ, ମୋର ଥିଲା ଏବେ କେତେ ଦି ହଜାର ମୋର ଥିଲା ଏଇଟି ଏଇଟ୍ ପର୍ସେଣ୍ଟ ଥିଲା ମୋର।
ହଁ।
ତୁ କମ୍ ପଢିଲେ ତ ରହିଯିବ। ଏ ମାନେ ଏଇଟି ବଦଳିଯିବ ପରସେଣ୍ଟ।
ସାର୍।
ମୁଁ ଏବେ ଯଦି ପିଜି କରିଥାନ୍ତେ, ବୋଲି ପିଜି ପୁରା କ୍ୱାଲିଫାଏ। ପୁରା ବଢିଆ ବା ବଢେଇବାର କିଛି ବି କିଛି ନାଇଁ। ସିକ୍ଟି ପରସେଣ୍ଟ୍ ମାଗୁଛି ନା।
ତା ହେଲେ କଲନି କଣ ପାଇଁ?
ନାଇଁ ପିଜି ଏଇଥିରେ ଚାଲିଛି। ପିଜି ଆଉ କଣ କରିବି? ପିଜି କଲେ ଆହୁରି କେତେ ବର୍ଷ। ରହିବା ପଢିବାକୁ ପଡିବ ସେଠି।
ତା ହେଲେ ଏବେ ମାନେ କୋଉ ଜବ୍ ହେଇକା ପଛରେ ଲାଗିଚ।
ଏବେ ଆସିବ ଆମର, ଓଡିଶା ପୋଲିସ ଆସିବ ଏବେ। ଏବେ ତିନି ଚାରିଟା ପୋଷ୍ଟ ବାହାର କରିବ। ଓଡିଶା ଡିଷ୍ଟ୍ରିକ୍ଟ ପୋଲିସି, ଆଉ ଓ ଆଇ ଏସ୍ ଏଫ୍ ଆଉ ଆସିବ ଏସ୍ ଆଇ। ଏମିତି ଆସିବ ଆଉ।
କୋଉଥରେ କୋଥେରେ ପକେଇବ।
ଆଉ ତାର ଫାୟାର ମ୍ୟାନ୍ ବି ଆସିବ ବୋଲି କହୁଛନ୍ତି।
ତୁ କୋଉଥିରେ ପକେଇବୁ।
ମୁଁ ସବୁଥରେ ପକେଇବି ତ ଆଉ। ଇଚ୍ଛା ମାନେ ଉଁ ସବୁ ଏକାଳେ ବାହାରିବନିମ।
ହଉ।
ଏଇ ମାସ କୁ ମାସ ବାହାରିବ ବୋଧେ ଆଉ।
ଓ ହ।
ଆଉ ଫର୍ମ ପକେଇ ସାରିଲୁଣି କଲେଜ ପାଇଁ।
ହଁ ବ ପକ ସଣି ପବେ ଆର ଆ ାର୍ଟ ହଉଛି ତ ସେଥିପାଇ ପଚିଲେ ବୁଝିଗଲେ ଟିକେ କୋଟା କେମି
ଓହୋ ତାହେଲେ ହଁ। ହଁ ଏ ଏମିତି ହୁଁ।
ଅନ୍ୟ ସବଜେକ୍ଟ ବା ନେଲେ ଜାଣ ବୁ ନା ଆର୍ଟ୍ସ ଜାଣିବୁ।
ଅ ନାଇଁ ନାଇଁ ଆ ଖାଲିଆ ଆର୍ଟ୍ସ।
ହଉ ତାହେଲେ ମୁଁ ଦେଖେଆଉ କାହାକୁ ମୁଁ ଆଗକୁଲେ ଆଉ ଆର୍ଟ୍ସ ନେଇଯିବି ଭାବୁଛି ମୋ।
ହଁ ନଉନୁ ଭଲ କିଛି ନାହିଁ ହିନ୍ଦୀ କିଛି ନାହିଁ।
କଣ।
ଆଉ ତାହେଲେ ଟିକେ। ଏ କଲେ କଲେଜ ଯଦି ଯଦି ବି ଡିଫେନ୍ସ ଲାଇନ୍ ଜଏନ୍ କରୁଛୁ।
ହଁଉଁ।
ଡିଫେନ୍ସ ଚିନ୍ତାତାହେଲେ ସେଇଠି ଆମର ରହିବୁନି ସେଇଠି ମାନେ କଣ କହିଲୁ ତାଙ୍କ। ସେଇଆ ହଷ୍ଟେଲ ରେ।
ପଢା ପ ତାଙ୍କଏ ଡିଫେନ୍ସ ହଷ୍ଟେଲରେ।
ଓହୋ।
ପଢାପଢି କରିପାରିବୁନି ଖାଲି ଗୋଟେ ରୁମ ଭଡା ନେଇକି ଯ ରହିବୁ। ସେଇଠୁ ଯିବୁ ପଢାପଢି କରିବା ଏଇ ଯୋଉ କୋଚିଂ କରିବା ପାଇଁ କୋଚିଂ ଆସି। କୋଚିଂ ରୁ ଫେରେ ଘରକୁ ଆସିବୁ ମାନେ ଏଇ ତୁଇ ରହୁଛୁ।
ଓହୋ ହେଲ ହୋଷ୍ଟେଲ ରେଡି। ଏ ଏ ଅଷ୍ଟ୍ରେରେ ରିଲ ପଢିବନି ସେ ଟ୍ରେନିବ ଦେବେ ନା
ନାଇଁ ନାଇଁ ଟ୍ରେନିଂ ତ ଦେବେ କଣ କହିଲୁ ପଢିପାରିବେନି କଣ ପାଇଁ କହିଲୁ କାରଣ ପିଲାର ଯାହା ହେଲେ ବି ଶହେ ଦୁଇ ଶହ ଶହେ ପିଲା ରହିବେ। ଆ ଜାଣିଥିବୁ ହଷ୍ଟେଲ ହଷ୍ଟେଲ ଲାଇଫ ଟା କେମତି ଜାଣୁଥିବୁ ଆଉ।
ହଁ ହଁ ଜାଣିଛି ଜାଣିଛିହଁ।
ହଁ ସେମିତି ଆଉ ପଢା ପଢ଼ି ଟିକେ ଅସୁବିଧା ହବ ଯିଏ ପଢା ପିଲା ସିଏ ପଢିବ।
ହୁଁଉଁ।
ତାପରେ ବି ଆଉ ଗୋଟେ ଉ ଷ୍ଟାଚୁ ଗୋଟେ ଏଇଟି। କୋଣ ଟେ ଯଦି କଲା ଆସି ତତେ ଭଲ ଲାଗୁନଥିବ ସେମିତି ଆଉ।
ପଢେଇ ଦେବେନି ତ ଆଉ ଇଚ୍ଛା ହବନି ବି ଆଉ।
ହଉ ତାହେଲେ ମୁଁ ରଖୁଛି ଶୋଇବି ଯାଉଛି ଆଉ।
ଓହୋ ହଉ ତାହେଲେ ରଖୁଛିୁ ଆଉ।